ହାଲୋ, ଏ ମାଉସୀ ନମସ୍କାରେ।
ଆଜ୍ଞା, ଆପଣ କେମି ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି ଆଉ।
ଆଜ୍ଞା, ଆ ଖାଇଥିଲେ କଣ?
ଆପଣ କେମିତି ଅଛନ୍ତି?
ଆଜ୍ଞା, ମୁଁ ଭଲ ଅଛି ଆଜ୍ଞା।
ଆମେ କଣ ଆଜି, ଖାଇଥିଲୁ ଆଜି? ଏ ଆଜି ଭାତ ଡାଲମା ସବୁ ଦେଶୀ ଖାଦ୍ୟ, ଆଉ ଆଳୁ ଭର୍ତ୍ତା।
ଆଜ୍ଞା ଯୋରେ ଟିକେ କୁହନ୍ତୁ?
ଭାତ, ଡାଲମା, ଭେଣ୍ଡି ଭଜା, ଆଳୁ ଭର୍ତ୍ତା, ସବୁ ଏଇ ଖାଦ୍ୟ ଆଉ।
ଜ୍ଞା, ପରିବାର ସବୁ ଭଲ ଅଛନ୍ତି?
ହଁ, ସବୁ ଅଛନ୍ତି ଭଲ ଆଉ।
ଆଜ୍ଞା।
ଆଉ, ଆପଣ ପରିବାର ସବୁ ଭଲ ଅଛନ୍ତି?
ଆଜ୍ଞା। ଆଉ କଣ କହୁଛନି କୁହନ୍ତୁ?
ଆ୍ୟାଉ କଣ ଆପଣ କୁହନ୍ତୁ, ଫୋନ୍ କରିଚନ୍ତି?
ଆଜ୍ଞା। ତମ ପୁଅ ଆଜ୍ଞା, କଣ କରୁଛି?
ସେ ଏଇଠି ତ, ପ୍ରୋଜେକ୍ଟ କରୁଛି ପୁଅ।
ଆଜ୍ଞା, ତମେ ଆଡେ କେଁତି ବର୍ଷା ଦେଖ କଣ ହଉଛି? ଆମର ତ ଆଜ୍ଞା, ଆମ ଆଜ୍ଞା କାଦୁଅ ତ ଚାରିଆଡେ।
ହଁ, ରାସ୍ତା ମାସ୍ତା କାମ ଟିକି କଣ କାଦୁଅ ଫାଦୁଆ ଏବେ କାଦୁଅ ତ କଉଠି ନାହିଁ, ଆପଣ ଗାଁରେ କଣ କାଦୁଅ? ସବୁ ତ ୟେକ୍ଟ କଂକ୍ରିଟ୍ ରାସ୍ତା ହେଇଗଲାଣି।
ତମ ଗାଁରେ ଆଜ୍ଞା କାଦୁଅ?
ଆମର ଇଆଡେ-ଏ କାଦୁଅ ନାହିଁ, ରାସ୍ତା ସବୁ ହେଇଯାଇଚି। ପକ୍କା ସଡ଼କ ହେଇଯାଇଚି।
ଆମର ଆଜ୍ଞା, ସଟ୍ କାର ତ କିଛି କରିୁନାହାଁନ୍ତି, କାଦୁଅ ଫାଦୁଅ ଯେତେବେଳେ ବାହାଘର ହଉଛିି, ଡେଜ୍ ଗୋଟେ ବାହାଘର ଗଲା।।
ହଁ, ବର ଫର ଆଇଲା ଅଳକୁ ହଇରାଣ ଆଉ।
ହଇରାଣ ଆଉ। ସେ ବର ଗଲା ଯୋତବେଳେ ପାଣି ପୁରା ଗାଡି ଅଧା।
ହ୍ ଅହଁ।
ଆମର ଏଠି ଯୋଉ ଠାକୁର ଯୋ ଇଏ ଅଛନ୍ତି, ସେଇ ଯାଏଁ ପୁରା ପାଣି।
ଅଁ
ଆଜ୍ଞା। ତମର ଆଜ୍ଞା କଦଳୀ ଅଛ ନଗେଇଛନ୍ତି?
କଦଳୀ ଗଛ ମାଙ୍କଡ ତ ସବୁ ଖାଇଦଉଛି, ଆଉ।
ଆଜ୍ଞା, ତମ ବାରିରେ? ଆଜ୍ଞା, ମୁଁ ଆମର ତ ଏଠି ଆଜ୍ଞା ବାର୍ ରେ ହଁ, ଗୋଟେ ଖଳା ଭଳିଆ, ମ ବ-ବଡ ଭାଇ ଯିଏ, ବଡ଼ ଆପାଙ୍କ ପୁଅ।
ହଁ, ହଁ, ହଁ।
ସିଏ ତାଙ୍କର-ଅ ବ-ବାରିରେ ତାଙ୍କର ଯୋଉ ଚାଷ ଟିକେ କରିକି, ଭେଣ୍ଡି ବାଇଗଣ,
ହଁ, ବଢିଆ ଆଉ! ବାରିର ଯଉ ଖାଇବା ଯୋଉ ଟେଷ୍ଟ। ଆମ ପଡୁଛି ଆମର ଆଉ ମାନେ ନାହିଁ କି ମାଙ୍କଡ ଖାଇଦଉଛି। କିଣବାକୁ ପଡୁଛି ଆମକୁ।
ଆଜ୍ଞା, ଆଉ କିଣୁନୁ ମାନେ, ସେଇଠୁ ଆଉଛି ତ ଖାଉଛୁ ଆଉ।
ପରିବା ରେଟ୍ ରେ କେତ ଟଙ୍କା ହେଲାଣି। କଁ
ସବୁ ଭେଣ୍ଡି, ସବୁ।
ପରିବା ଦିହାତି ସବୁ ପୁରା ଏଇନାକି ସବୁ ଷାଠିଏ। ଭେଣ୍ଡି, କଲରା
ଆଜ୍ଞା।
ହୁଁ-ଉଁ, ମୁଁ ଖାଉଛି ଆଉ। ସବୁ ରେଟ୍, କଣ ମଣିଷ କରିବ? ସବୁ ରେଟ୍। କଣ କେମତି ଖାଇବା ପିଇବ? ସବୁ ପରିରା ଆଗକୁ କଣ ଏତେ ଥିଲା? ସବୁ ଶସ୍ତା ଦିନଷ ଥିଲା। ବାରି କରିଥିଲେ ଏବେ ତ ଲୋକ ସବୁ ବସିଲେ ଆଉ ଆରାମ କଲେ ତାଙ୍କ କିଣିକି ଖାଇଲେ।
ଆଜ୍ଞା ଏଇଟ ତ ସବୁ ମିଳିଯାଉଛି ଏଇଟ ସବୁ ନେଇଯାଉଛନ୍ତି ବଜାର ରୁ।। ସବୁ ଜିନିଷ ନେଇଯାଉଛନ୍ତି ଆଉ, ରୋଷେଇ କରିବ ପୁନି ଘରେ।।
ଇଠା ପୁଣ ତ ମିଳୁଛି ଆଉ।।
ଆଜ୍ଞା।
ପିଠା ପଣା କରିବା ପା ଆଉ ଏଥର ରଜ କେମିତି କଣ ପାଳିଲେ ଭଲ।
ଆଜ୍ଞା।
କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ନାଇଁ ଆଉ ବୁଲାବୁଲି କଣ କରିବି ଗାଁରେ ତ କାଦୁଅ ଯାଇ ହବନି। ଘରପରୁ ବାହାରିବତ ଆଜ୍ଞା କାଦୁଅ ସବୁବେଳେ ଆଜ୍ଞା ଡ୍ରେନ ପାଣି।
ବାଗେଇଦଉନ ଏମିତି ବ ମହରମ୍
ସରକାର ତ ଆଜ୍ଞା ପଇସା ଛାଡିଛନ୍ତି ଗାଁ ଲୋକ ଆଜ୍ଞା କରୁନାହାନ୍ତି ଭାରି ହଇରାଣ। ଏମତି ସବୁ ଫାଷ୍ଟ ମୁଣ୍ଡରୁ ରୋଡ ପୁରା ଭାଙ୍ଗି ଯାଇଛି ମୁଁ ଗଲାବେଳେ ସାଇକେଲ ନେଇକି।। ଚାରି ପାଞ୍ଚ ଥର ପଞ୍ଚର ହେଲାଣି ସାଇକେଲ।
ଆଁ ଏମିତି ଅସୁବିଧା ହେଇଛି ସେଟା ଆପଣ ଗୋଟେ ଲେଖିକି।
ଗଲେ ସିନା ଭଲ ହବ ସଡ଼କ ଜମା ବାଗଉନାହାନ୍ତି।
ତାକୁ ବାଗେଇବନା ଆଉ ଯିବା ଆସିବା କରିବାକୁ
ହଁ ଆଉ ଭାରି ହଇରାଣ ଚାରି ଆଡେ କାଦୁଅ ପାଣି ଆଗେ ନହେଲେ ଡ୍ରେନ୍ ଟା କରନ୍ତେ। ପାଣି ଗୁରା ଯାନ୍ତା ପାଣି ତ ଜମା
ହୁଁ ଡ୍ରେନ୍ ତ ଆମର ଏଠି ବି ସେୟା। ଭାରି ଡ୍ରେନ ଯାମ୍ ହେଇକି ରହିଲେ ଭାରି ଅସୁବିଧା।।
ତମର ବି ଆଜ୍ଞା?
ହୁଁ ସବୁଠି ପ୍ରୋବ୍ଲେମ୍ ପାଇଁ ସବୁଠି ପ୍ରୋବ୍ଲେମ୍।
ଆଜ୍ଞା ଆମର ବି ଆଜ୍ଞା ଯୋଉ ଗ ଆମର ଯୋଉ ଗଣେଶ ପୂଜା ହୁଏ।
ହୁଁ
ଠାକୁର ଯୋଉ ଆମ ଆସୁଛନ୍ତି ବଡ ମୂର୍
ଅଁ, ହଁ ଯୋଉ ଗଣେଶ ପୂଜା ତ ଗାଆଁରେ?
ଆଜ୍ଞା, ତମେ ତ ଜାଣିଥିବ ଆଉ। ଆଜ୍ଞା ଯେ - ଯେତିକି କାଦୁଆ ଆଜ୍ଞା ଗାଁ ରେ ଠାକୁର ପୁରା ଆଉଛନ୍ତି। ଅ ପୁରା କାଦୁଅ।
ଆମେ କେତେ ଥଫା କରିବା ଆଜ୍ଞା, କଣ ସଫା କଲେ ସବୁ ପାଣି ଛାଡିଦଉଚନ୍ତି ଗାଁ ଲୋକ।
ହଁ ଭାରି ହଇରାଣ ପା କୁହନା ହେ ଗାଁ କଣ କରିବ ଏଇ ବ ର୍ଷା ଦିନ ହେଲେ ଭାରି ଅସୁବି, ବର୍ଷା ଦିନ ହେଲେ ଭାରି ଅସୁବିଧା।
ଆଜ୍ଞା।
ଖରାଦିନେ ଯାଇତେ ଟିକେ ଶୁଖିଲାଣୀ ଏଇ ବର୍ଷା ଦିନ ହେଲେ ତ ଆଉ ଜମା ଯାଇହବନି ଗୋଟେ ବର ବାହାଘର କଲେ ଅସୁବିଧା। ଭୋଜି କଲେ ଅସୁବିଧା ଯାହା ଗୋଟେ ଗାଁରେ
ଗୋଟେ ବାହାଘର କରିଥିଲେ ଭାରି ଅସୁବିଧା ଆଜ୍ଞା।
ଭାରି ଅସୁବିଧା, ଯୋଉ ଟିକେ ଏଇ ସବୁ
ଆଜ୍ଞା ଘର ପାଖେରେ ତ ଆଜ୍ଞା ଜେଗା ତ ଆଜ୍ଞା ନାଇଁ।
ହୁଁ
ସେଇଥିପାଇଁ ତାଙ୍କର ମଣ୍ଡପରେ କରିଦେଲେ ବାହାଘର।
ଭଲ କରିଛନ୍ତି, ପକ୍ ପକ୍ ସବୁ କରିଦଉଛନ୍ତି କିଏ ସେ ଝାମେଲା କରିବ ଆକୁ ଡାକେ ତାକୁ ଡାକେ।
ନାଇଁ ଆଜ୍ଞା ଆଜ୍ଞା ପଇସା ପତ୍ର ଟିକେ ଆଜ୍ଞା କମ।
ଯେ ପଇସା ପାଇଁ ଟିକେ
ଆଜ୍ଞା ପଇସା ଆଜ୍ଞା ଯାହା ପାଖରେ ଅଛି ସେ ସବୁ ଆମ ପାଖରେ ଆଜ୍ଞା, ଆ ସେଇଆ ଆଜ୍ଞା ଘର ପାଖରେ ଯିଏ ବାହା ହେଲା ପଇସା ନାହିଁ କମ ସେଇଥିପାଇଁ ପାଖ ମଣ୍ଡପ ଫଣ୍ଡପ ଦେଖିକି କରିଦେଲେ ଆଉ ଆମ ଗାଁରେ ତ କାଦୁଅ, ଘର ପାଖରେ ତ ଜେଗା ନାହିଁ।
ତାଙ୍କର ତ ଘର ଜାଗା ଫାଗା ଅସୁବିଧା ଥିବ ବୋଲି ମଣ୍ଡପରେ କଲେ ଆଉ।
ଆଜ୍ଞା ମଣ୍ଡପରେ କରିଦେଲେ, ମଣ୍ଡପରେ କରିଦେଲେ ପ୍ରସେସନ ଆମ ଗାଁ ବାଟେ ଗଲା।
ପ୍ରୋସେସନ୍ ତ ଯାହା ହେଲେ ବି କରିବେ କାଦୁଅ ଫାଦୁଅ ଯାହା ହଉ।
ଯା ହଉ ସେ ତ ଗାଡ଼ି ରେ ବର ରହିଲା ସେ ଏପଟେ ଆମ ଯୋଉ ନୂଆର ର ରୋଡ଼୍ ଯୋଉ ହେଇନି ଆମ ଏପଟେ ପଡ଼ିଆ।
ହଁ।
ନୂଆ ରୋଡ଼ ଆଇଥିଲା ସେପଟ ରୋଡ଼ ସେପଟ ହେଇଥିଲା। ସେଇଯୋଉ ସେଇଥିପାଇଁ ସେଇପଟେ ନେଇଗଲେ ବର ଗାଁ ପଟେ ଗଲା।
ଆଉ ସେ ମଣ୍ଡପପଟେ ସିଏ ତା ଏଇପଟା ଭିତରେ ଯୋଉ ଅସନା ସେ କାଇଁ ପସିକି ଯିବ ଉଁ ଅସନା କରୁଛନ୍ତି।
ଆଉ କଣ ଦିହ ପିହ ପୁରା ଭଲ ଅଛି?
ହଁ ଭଲ ସେଇଭଳିଆ ଥଣ୍ଡା ଫଣ୍ଡା
କଣ କରୁଥିଲ?
ଏଇ ଭାତ ଡାଲି ଫାଲି କରୁଥିଲି ଆଳୁ ଭରତା ଭଜା ଏଇ ସବୁ ଆଉ। ସା ସବୁ ଆଜି ତ ଆଉ ବଡ଼ିଚୁରା ଏ
ଆଜ୍ଞା ତମର ଯୋଉ ଆଜ୍ଞା ବାପ ଘର।
ଏ ରୁଟି ଆଉ ସନ୍ତୁଳା।
ଆଜ୍ଞା ତମ ବାପଘରେ ସବୁ ହେଇଚି ଯୋଉ ଚାଷ।
ହଁ ହେଇଛି ସବୁପା ପାଖରେ ତ ଆପ ଜାଣିଥିବେ ଆଉ। ଯେମିତି ଆପଣଙ୍କ ଘର ପା
ତମର ତ ଏଇ ସବୁ ଭେଣ୍ଡି, ବହୁତୁ ଭେଣ୍ଡି ଚାଷ।
ହଁ ହଁ ଭେଣ୍ଡି ଆଉ ଭେଣ୍ଡି ସେ ଖାଇ ପାରୁନାହାନ୍ତି ଆଉ। ବାଇଗଣ ଫାଇଗଣ ଲଗେଇଛନ୍ତି ବା?
ଆଜ୍ଞା ମାଉସୀ। ଆଉ କଣ କହୁଛନ୍ତି କୁହନ୍ତୁ? ଆପଣ ଆରେ ସବୁ ଭଲ ଆଜ୍ଞା? କଣ କହୁଛନ୍ତି ଆଜ୍ଞା ହାଲୋ। ସବୁତ ଆଜ୍ଞା ଭଲ ଆଉ କଣ ଆଜ୍ଞା। ଆଜ୍ଞା। ସବୁ ଭଲ ଭାଇ ଆଜ୍ଞା ଆଜ୍ଞା। ଆପଣଙ୍କ କଥା ଶୁଣିଲି ଆଜ୍ଞା ଭଲ ଲାଗିଲା। ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା। ଆଆଜ୍ଞା। ଆପଣଙ୍କ କଥା ଶୁଣିି ଆଜ୍ଞା ବହୁତ ଭଲ ଲାଗିଲା ଆଜ୍ଞା। ଆଜ୍ଞା ମୁଁ ଆଉ କଣ କହିବି ଆଜ୍ଞା ଆଜ୍ଞା। ଖାଇଥିଲେ ରୋଷେଇ କରିଥିଲେ ଆଜ୍ଞା କଣ ଆଜି ଶୁଣନ୍ତୁ? ଗାଁରେ ଯଉ ପରିବା ନଗେଇବ ବାଇଗଣ, ଭେଣ୍ଡି ବିଲାତି ଶାଗ ସବୁ। ଆଜ୍ଞା।
ହ
ଖାଇଥିଲେ କଣ ଆଜି ଭାତ- ଭାତ, ଭଜା ଆଉ ମୁଁ ଖାଇଥିଲି ସବୁ ବିଭିନ୍ନ- ବିଭିନ୍ନ ଜିନିଷ ଏଇଗୁଡିକ ସବୁ- ସବୁ ଏଇ ତ ମେନ୍ ଖାଇବା ଆଉ। ଖାଦ୍ୟ କୋଉଠି ନାହିଁ ଆଜ୍ଞା ଏଇ ଖାଦ୍ୟ ଖାଇଥିଲି। ଆଜ୍ଞା ଆପଣଙ୍କ ଦିହ ଭଲ ନାଇଁ ଆଜ୍ଞା ଶୋଇଚନ୍ତି ବୋଧେ ଆଜ୍ଞା। ଆଜ୍ଞା ସେଥିପାଇଁ କିଛି କହିପାରୁନାହାନ୍ତି ଆଜ୍ଞା। ଆଜ୍ଞା ଆପଣ ତ ଭଲ ଥିବେ ଆଜ୍ଞା -ଆଜ୍ଞା। ଭଲ ଅଛନ୍ତି ଆଜ୍ଞା -ଆଜ୍ଞା ଭଲରେ ଥାଆନ୍ତୁ। ଆଉ କଣ କହୁଚନ୍ତି କୁହନ୍ତୁ? ତମ ଗାଁ ବିଷୟରେ ଆଜ୍ଞା ଶୁଣିଲି ଆମ ଗାଁରେ ତ ଏବେ କାଦୁଅ ପଚ ପଚ କୁଆଡେ କି ଯାଇ ହଉନି ଆଜ୍ଞା- ଆଜ୍ଞା- ଆଜ୍ଞା। ଆଉ ଗାଁରେ କଣ କହିବି ଆଜ୍ଞା ସବୁ କିଛି ଭଲ। ଲୋକ ଆଜ୍ଞା ଭଲ ନୁହଁ ଆମ ଗାଁରେ ଆଜ୍ଞା- ଆଜ୍ଞା।
ହ
ଆପଣଙ୍କ ବିଷୟରେ ଆଜ୍ଞା।
ହ
ଆପଣ ଯେତିକି ଭଲ ଆଜ୍ଞା ମୁଁ ବି ଆଜ୍ଞା ଭଲ ଆମ ଗାଁ ତମ ଗାଁ ଠୁ ଆମ ଗାଁ ଭାରି ଆମ ଗାଁରେ ଷଡ଼ଗତ ବାଘୁମତି ମି ହେଲା ଷଡ଼ଗ। ସଡକ ବାଗେଇଲେ ସବୁ ହବ ଆଜ୍ଞା। ମେନେ ଆଜ୍ଞା ସଡକ ବାଗଉ ନାହାଁନ୍ତି ଆଜ୍ଞା ଆଉ କଣ କହିବି ଆଜ୍ଞା। ଆଜ୍ଞା ମୋ କଥା ଶୁଣିକି ଆଜ୍ଞା ତ ଭଲ ଲାଗିଥିବ ଯଦି ଆଜ୍ଞା ଭଲ ଆଜ୍ଞା। ଆଜ୍ଞା ତାଙ୍କ ଦେହ ଭଲ ନାହିଁ ତେଣୁ କାହାକୁ କିଛି କହୁନଥିବ। ଆଜ୍ଞା ଏଇନା କହୁଥିଲ ଆଜ୍ଞା। ଆଜ୍ଞା ମୋ କଥା ଶୁଣି ଆଜ୍ଞା ଭଲ ଲାଗିଥିବ ଆ ଆଜ୍ଞା ମୁଁ ରହୁଚି ଆଜ୍ଞା -ଆଜ୍ଞା- ଆଜ୍ଞା।